ସୁଚି ହାଲୋ ହଁ। ଆଉ ହଁ କଣ କରୁଥିଲ?
କିଛିନାଇଁ ଏଇଠି ବଇକି ଫୋନ୍ ଦେଖୁଥିଲି ଆଉ ତମେ?
ତମର ସେପଟେ ଟିକେ ସାଉଣ୍ଡ ଗୁଡ଼ାକ ଅଧିକା ଆସୁଚି ଟିକେ ଆ ଟିକେ ଶାନ୍ତ ଜେଗାକୁ ଆସ?
ତମେ କଣ କରୁଚ?
ମୁଁ ଏବେ ଏମିତି କ୍ଲାସରୁ ଆସିଲି ଖାଇସାରି ଏମିତି ବସିଚି ଆଉ।
ଆଚ୍ଛା।
ଆଉ ତମେ ମୁଁ ଭାତ, ଡ଼ାଲି, ପୋଟଳ ତରକାରୀ ଆଉ ପାମ୍ପଡ଼। ତମେ ଖାଇ ସାରିଲଣି?
ହଁ ଖାଇସାରିଲିଣି।
କଣ ଖାଇଚ?
ଆଉ ଭାତ, ଡ଼ାଲି, କୋବି ତରକାରୀ, ଖଟା।
ହଁ ଆଉ ତମେ ଏବେ କଣ କରୁଛ ପଢ଼ାପଢ଼ିନା କଣ?
ହଁ ପଡ଼ୁଚି ବ୍ୟାଙ୍କିଙ୍ଗ କରୁଚି।
ଓହୋ।
ଆଉ ତମେ?
ମୋର ଏବେ ପ୍ଲସ୍ ଥ୍ରୀ ଚାଲିଚି ଆଉ।
ଓ ଇୟର୍ ସେକେଣ୍ଡୟରନା ଥାର୍ଡ଼ ଇୟର?
ଚାଲିଚି।
ଆଛା ଆଛା ସେମ ନ ହେଲେ
ହୁଁ। ଶୁଭିଲା।
ଆଉ ଭଲ ଅଛ ମୁଁ ହିଲୀ ସେମ ତମର ମୋର ମୁଁ ବି ପ୍ଲସ୍ ଥ୍ରୀ। ଚାଲିଛି କଣ୍ଟିନ୍ୟୁ।
ଓହୋ ଭଲ ହେଲା।
ଆଉ ଭଲ ଅଛ।
ହଁ ମୁଁ ଠିକ ଅଛି ତମେ।
ହଁ। ହଁ ମୁଁ ବି ଭଲ ଅଛି।
ହଁ ଆଉ ତମ କୋଉଠି ରୁହ ଘରେ ରୁହ।
ଭୁବନେଶ୍ୱର ରେ ରହୁଚି ଭୁବନେଶ୍ୱର ରେ ରହୁଚି। ତମର ଟିକେ ଭଏସ୍ କ୍ଳିଅର ଆସୁନି।
ଓ ଆଉ ତମ ଘରେ କିଏ ସବୁ ଅଛନ୍ତି।
ଘରେ ବାବା ମାମା ମୁଁ।
ହଁ। ଆଉ ତମେ କୁଆଡେ ସବୁ ବୁଲିବାକୁ ପସନ୍ଦ କର।
ହଁ ବୁଲିବା କୁ ମତେ ଟ୍ରାଭେଲି ବହୁତ ପସନ୍ଦ ତମର।
ହଁ ହେ ନା
ଆଚ୍ଛା।
ମତେ ପସ ନ୍ଦ ନୁହଁ।
ଏହି ଟିକେ ନେଟୱାର୍କ ଜାଗାକୁ ଆସନ୍ତୁ ଆପଣଙ୍କର ନେଟ
ହଉ ତମେ କଣ ଏଇ ବର୍ଷା ପାଗ ହେଇଛି ତ ସେଥିପାଇଁ ମୁଁ ଅଛି ହିଁ ପୁରା ନେଟୱର୍କ ଜାଗାରେ ହିଁ।
ଆଉ କୁଆଡେ ସବୁ ବୁଲାବୁଲି କରିଛ କୁହ ଟିକେ।
ମୁଁ ତ ପ୍ରାୟତ ବୁଲି ଆସିଲିଣି ଯାଇ ଏବେ ତ ହାଲୋ।
ହଷ୍ଟେଲ ରେ।
ନାଇଁ ନାଇଁ ମୁଁ ହ ଅ ସ୍କୁଲ୍ ରହୁଚି ଏବେ।
ହଁ ହଁ କୁହ ହ୍ୟାଲୋ।
ଭୁବନେଶ୍ୱରରେ ରହୁଚ।
ହଁ।
ଭୁବନେଶ୍ଵରରେ ରହୁଚ।
ନା ନା ଏ କଟକ ରେ
କୁ କୋଉଠି ପଢୁଛ କି?
କଲେଜ୍ ରେ।
ହଉ କଲେଜରେ ପ୍ଲସ୍ ଓ ଆଚ୍ଛା ଆଚ୍ଛା।
ତମେ କୁଆଡ଼େ ସବୁ ବୁଲିଚ କୁହ ମୂଁ ଶୁଣେ।
ବୁଲିଛି ତ ଅ ମାନେ କୁଆଡେ କୁଆଡେ ବୁଲୁଚି ମହାରାଷ୍ଟ୍ର ଜାଇକି ଆସାରିଛି ମୁମ୍ବାଇ ଯାଇକି ଆସାରିଛି ଦିଲି ଜାଇକି ଆସାରିଛି। ଆଉ ଆନ୍ଧ୍ରପ୍ରଦେଶ ଯାଇକି ଆସି ସାରିଛି କର୍ଣ୍ଣାଟକ ଯାଇଛି। ଆଉ ମୁଁ ଏବେ ତ ରିସେଣ୍ଟ ଯାଇଥିଲି କେରଳ ଯାଇଥିଲି କନ୍ୟାକୁମାରୀ ହେରିକା ସିଆଡ଼େ କୁଲିକି ଆସିଛି।
ଜାଗା ବୁଲିଲ ବଢିଆ ଆଉ ଭଲ ଭଲ ସବୁ ସ୍ମୃତି ଥିବ ଆଉ।
ହଁ ବହୁତ ଅଛି।
ହୁଁ। ଆଉ ଓଡିଶା ଭିତରେ ଏମିତି କୋଉଠି
ସବୁଠୁ ହଁ ଓଡିଶା ଭିତରେ ପ୍ରାୟ ତ ମେନ୍ ତ ପୁରୀ। ତାପରେ ଡାର୍ଜିଲିଂ ଫାର୍ଜିଲଂ ଛାଡ ବି ଯାଇଥିଲି ମୁଁ।
ହଁ ଏତେ ଜାଗା ବୁଲିଚ ତ କୋଉଟା ସବୁଟୁ ଅଧିକ ଭଲ ଲାଗିଲା ତୁମକୁ।
ମୋତେ ସିରିଡ଼ି ହିଁ ସବୁଠୁ ବେଷ୍ଟ କାହିଁକିନା ମୋ ବାବା ସାଇ ବାବାଙ୍କୁ ବୋହୁତ ମାନେ
ହଁ ନା ତାହଲେ
ନାଇଁ ସାଇବାବାଙ୍କୁ ବୋହୁତ ଭଲ ପାଏ। ସାଇ ବାବା ଙ୍କୁ ବୋହୁତ ଭଲ ପାଏ। ହ୍ୟାଲୋ।
ଭଲ ଭଲ ଲେ ଥାଅ ଆଉ ତମ ମା କ ତମ ହ୍ୟାଲୋ।
ମାମା ଟିଚର୍ ଟିଚର।
ହ୍ୟାଲୋ ହ।
ଟିଚର ଅଛି।
ହ୍ୟାଲୋ।
ହ୍ୟାଲୋ ହ। କୁହ ତମେ ନେୱାକା ପାଇନିତ
ହଉ ହଁ କେମିତି ବର୍ଷା ହଉଚି ନା ସେଥିପାଇଁ।
ହଁ।
ଆଉ ତମ ଖାଇବା ଭିତରେ କଣ ପସନ୍ଦ।
ଚିକେନ।
ଅହ ତାହଲେ ଆଇଁଷ ଅଧିକା ପସନ୍ଦ।
ମୁ କଇଲି ଚିକେନ ବୋହୁତ ମତେ ପସନ୍ଦ।
ହ ହ ବନେଇ ଆସ ନା ଖାଲି ଖାଇ ଆସେ।
ନାଇଁ ବନେଇ ଆସେ ବି।
ଓହ ଚିକେନ ଭିତରେ ତମେ କୋଉ ଡିଶ ଟା ଅଧିକା ଭଲ ପାଅ।
କିିଲ ଲଲି ପ
ଅ କେମିତି ବନାନ୍ତି ଜାଣିଚ।
ହଁ ବନେଇଦେବି।
ଟ କହିଲ କେମତି ବନାନ୍ତି ମୁଁ ଶୁନେ। ସୁ ଶଭୁନି ହ୍ୟାଲୋ।
ଏତେ ହଟାତ୍।
ଫୋନ୍ ଟା ତମ ପାଖରେ ରଖସୁଗୁନି।
ହ୍ୟାଲୋ।
ହଁ। ତମେ ଦି
ହଟାତ। ହଠାତ୍ ସେମିତି କଣ ମାନେପଡି ଯିବା କି ହଁ ଗଲାବେଳେ ଗୋଟେ ଗୋଟେ ମନେ ପଡ଼ିଯିବ।
ହ ହଁ। ଭଲ।
ତମେ କଣ ଖାଇବା ପସନ୍ଦ କର।
ମତେ ସେମିତି କିଛି ମୁଁ ଏତେ ଇଏ କୁହନ୍ତିନି କି ଖାଇବା ପାଇଁ ବଞ୍ଚୁଚେ କି ବଞ୍ଚିବା ପାଇଁ ଖାଉଚେ ମୁଁ ସେମିତି ବଞ୍ଚିବା ପାଇଁ ଖାଇବା ଭଳିଆ ପିଲା ନା ତ ମତେ ସେମିତି ଖାଏବେ ଭିତରେ ଏତେ ନାହିଁ।
ଆଚ୍ଛା। ସେମତି ତ କିଛି ଗୋଟେ ଡି ଥିବ ମାନେ ଖାଇବା ପାଇଁ ତ କୋଉଟା ଗୋଟେ ପସନ୍ଦ ଥିବ।
ସେମିତି କିଛି ମୁଁ କହିପାରୁନି ସତଥା ମତେ ଯିଏ ପଚାରନ୍ତି ବି ମୁଁ କହିପାରିନି କାହିଁକିନା ମୁଁ ମୋର ସେମିତି କିଛି ପର୍ଟିକୁଲର ଜିନିଷ ନାହିଁ ମୁଁ ବାସ ଯାହା ଯେତେବେଳେ ଯାହା ମିଳୁଛି ମୁଁ ବାସ୍ ଖାଇଦେଇି ବଞ୍ଚିଯିବା ଲୋକ।
ଆଚ୍ଛା ଆଚ୍ଛା।
ହୁଁ ହୁଁ।
ଭଲ ଆଉ।
ହୁଁ। ଆଉ ଆଉ ତମକୁ କଣ ସବୁ ପସନ୍ଦ, ହଁ ଘରେ ସମସ୍ତେ ଭଲ।
ତମକୁ କଣ ଭଲ ଲାଗେ କୁହ?
କଣ କହିବି? ମୋର ସେମିତି କିଛି ପସନ୍ଦ ନାହିଁ ଆଉ କଣ କହିବି।
ହା ଏମିତି କେମିତି।
ଅଜୀବ ତ ଲାଗୁଛି ହେଲେ, ସତ ଏହି ଗୋଟିକ ଆଉ।
ଆଚ୍ଛା।
ଆଉ ତମେ ଯୋଉ ମହାରାଷ୍ଟ୍ର ଯାଇଥିଲ କଣ ଦେଖିଲ? ହ୍ୟାଲୋ
ବା ବାବାଙ୍କ ମନ୍ଦିର।
ହଁ ରିସେଣ୍ଟ ଏବେ ତମେ କଉଠିିକି ଯାଇଛ?
ରିସେଣ୍ଟ ଯାଇଥିଲି କେରଳ।
ହଁ ବଢିଆ ତ ଲାଗୁଥିବ, ପୁରା କଣ ଗ୍ରୀିନେରୀ ଗ୍ରିନେରୀ ଥିବ। ଏରିଆଟା।
କୁହନି କେରଳ ବି ଯୋଉ ରିସେଣ୍ଟ ଯାଇଥିଲି ମାନେ ମନ୍ଦିରର ଯୋଉଟା ଯୋଉ ଏଇ ମନ୍ଦିର ଟିକେ ଦର୍ଶନ କରିବା ପାଇଁ ଆମେ ମାନେ ଆଜି ସନ୍ଧ୍ୟାରୁ ଠିଆ ହେଲୁ। କଲି ସନ୍ଧ୍ୟା ଆଠଡାରେ ବାହାରିଲୁ ମନ୍ଦିରରୁ।
ହଁ ବହୁତ ଭିଡ ତାହେଲେ।
ଭିଡ ନୁହଁ ମାନେ କଣ କହିଲୁ ସେଠି ଭି ଆଇ ପି ଟିକେଟ ମିଳିଲାନି, ଭି ଆଇ ପି ଟିକେଟ ମିଳିଲାନି।
ଓହୋ।
ତ ପାହାଡ ଉପରକୁ ତ ମାନେ ଗାଡି ବି କିଛି ଯିବନି ଚାଲିକି ଯିବୁ।
ହୁଁ।
ଚାଲିକି ଯାଇକି ଆସିଲା ବେଳକୁ ଗୋଟେ ଦିନ ପୁରା ଗୋଟେ ଦିନ ବହୁତ ଟାଇମ ଲାଗିଗଲା।
ହଁ ହଁ। ଭଲ ଆଉ ଏମିତି ବୁଲାବୁଲି କରୁଥା ଆଗକୁ ବି ବହୁତ ବୁଲ।
ହଁ।
ହଉ। ହୁଁ। ହଉ ତାହେଲେ ମୁଁ ରଖୁଛି।
ହଁ ହଁ ହଉ।
ହଁ।